ଆପଣ ବ୍ୟାକଗ୍ରାଉଣ୍ଡ ରେ ମତେ ଆପ ଆପଣଙ୍କ ବ୍ୟାକଗ୍ରାଉଣ୍ଡରେ ମତେ ବହୁତ ସାରା ଶବ୍ଦ ଶୁଣ ଯାଉଚି, ଯାହା ଫଳରେ କି ମତେ ଆପଣଙ୍କ ଶବ୍ଦ ଗୁରା ଅ ସ୍ପଷ୍ଟ ଭାବେ ଜଣା ପଡୁନାହିଁ। ତ ଆପଣ ଟିକେ ଦୂରେଇକି ଆସିଲେ ଆ କାରଣ ଆପଣଙ୍କ
କହୁ ନାହାନ୍ତି?
ନାଇଁ ଶବ୍ଦ ଏଇଆ ଶୁଭୁଚି କି, ପଛରେ କିଛି ବ୍ୟକ୍ତି ଆପଣ ମାନେ କଥାବାର୍ତ୍ତା ହଉଚନ୍ତି। ଯୋଉଗୁରା
କିଛି ବାର୍ତ୍ତାଳାପ କରୁଚନ୍ତି, ବୁଝିଲି ବୁଝି ମୁଁ ବୁଝିଲି ବୁଝିଲି।
ନାଇଁ।
ଆପଣ କହୁଚନ୍ତି ବୁଝିଲି, ବୁଝିଗଲି ଆଜ୍ଞା ବୁଝିଗଲି।
ଥିଲାଗି ମୁଁ କହୁଚି ଆପଣ ଏକ ନିରୋଳା ଜାଗାକୁ ଆସନ୍ତୁ ଯୋଉଠି କି ଆମେ ଭଲ ଭାବରେ କଥା ହେଇପାରିବା। ଦୁଃଖ ସୁଖ ଆଦାନ ପ୍ରଦାନ କରିପାରିବା, ବୁଝୁଚନ୍ତି ନା?
ଠିକ୍ ଠିକ୍ ଠିକ୍ ଠିକ୍ ଠିକ୍ କଥା। ଆପଣ ଯୋଉଟା କହୁଚନ୍ତି ସବୁ ଠିକ୍ କଥା।
ପଛେରେ କୁ ଆଜ୍ଞା ତ ଆପଣଙ୍କ ହିସାବରେ ମଣିଷ ଟା ଗୋଟେ ପଶୁ। ପଶୁ ପକ୍ଷୀ କିି ମାରିକି ଖାଇବା ଟା ଠିକ ନା ଭୁଲ?
ଆଜ୍ଞା?
ଆପଣଙ୍କ ହିସାବରେ ଏକ ମଣିଷ ପଶୁପକ୍ଷୀ ମାନଙ୍କୁ ହାଣିକି ମାରିକି ଖାଇବା ଟା କେତେ ଦୂର ଠିକ୍?
ଦେଖ ନ୍ତୁ କଥା ଉଠିଲେ ସ ମୋତେ ଲାଗୁନି ତାକୁ ଭଲ କାଉଣ୍ଟ ମାନେ ଗଣିବ ବୁଝଚନ୍ତି? ଖୋଳିବା ଦରକାର ବୁଝିପାରିଲେ କି ନିଜ ମୋ ତରଫରୁ ମଣିଷ ବି ଖାଅ ଯଦି ମିଳୁଚି। କାହିଁକି ନା ତମେ ଯଦି ଦେଖିବ ବଡ ବଡ ଜାଗତରେ ବେଶୀ ବେଶୀ ପଇସା ଅଛନ୍ତି। ଆପଣଙ୍କର କଣ କୁଳୁ କୁଳୁ କୁଳୁ ସାଉଣ୍ଡ ସବୁଛି ପଛରୁ
ନାଇଁ ମୁଁ ଟିକେ ସମୁଦ୍ର କୂଳରେ ବସିଛି ତ ସମୁଦ୍ର କୂଳରେ ବସିଛି ସେ ସେଥିଲାଗି ସେ ଲହରୀ ଶବ୍ଦ ଆପଣଙ୍କୁ ସୁଭୁଥିବ।
ବୁଝିଗଲି ଆଜ୍ଞା ବୁଝିଗଲି। ମୁଁ ତ କହୁଛି ମୁଁ କହୁଛି ମଣିଷ ବି ଖାଇବା ଦରକାର ବୁଝିଛନ୍ତି।
ହଁ।
ପଶୁ ପକ୍ଷୀ କଣ ସବୁ କିଛି ଖାଇକି ମାରିକି ଧ୍ଵଂସ କରି ଖାଇ ଦେଇଯିବ କିଛି ରଖିବନି। ଆଉ ଏଇୟା ସବୁ ଜିନିଷ କଦଳୀ ପତରରେ ଖାଇବ କଦଳୀ ପତରରେ ଖାଇଲେ ତାର ସ୍ଵାଦ ଟେ ବହୁତ ବହୁତ ଅଲଗା ବୁଝୁଛନ୍ତି। ମାନେ ଗୋଟେ ମଣିଷ ପୋଡିକି ଆଣିଥିବେ କଦଳୀପତ୍ରରେ ଖାଇଦେବେ ତାର ଅଲ ଆଜ୍ଞା।
ମୁଁ ବି ଜାଣିଚି ତୁଫାନ ବାବୁ ଆପଣ ଯୋଉ କଥା କହୁଛନ୍ତି ସେଟା ବହୁତ ଦୂରୁଠୁ ଠିକ୍ କିନ୍ତୁ ଆପଣ ଏ ଏତିକି ଜାଣିବା ଦରକାର ଯେ ଆମେ ନିଜର ଖୁସି ପାଇଁ ଅନ୍ୟ ପଶୁ ପକ୍ଷୀ ମାନ ଆମେ ନିଜର ଖୁସି ପାଇଁ ଆଜ୍ଞା ଏବେ ମୋ କଥା ଟିକେ ଟିକେ ଧୈର୍ଯ୍ୟ ଧରି ଶୁଣିବେ ଦୁଇ ତିନି ମାଇନ ଦୁଇ ତିନି ମିଣ୍ଟି ପାଇଁ ମୁଁ ଏହା କହୁଥିଲି କି ଆପଣଙ୍କ ଅନୁସାରେ ପଶୁ ପକ୍ଷୀ ମଣିଷ ଫଣିଷ ସମସ୍ତଙ୍କୁ ମାରି ଖାଇବା ଉଚିତ ଆପଣ ଏଇଆ କହୁଛନ୍ତି ତ?
ଆଜ୍ଞା ଆଜ୍ଞା।
ହଁ ତ ମୋର ବାର୍ତ୍ତା ଏଥିରେ ରହୁଛି କି? ଆପଣ ମତେ ଯାହା ଜଣା ପଡୁଛି ଆପଣ ରାକ୍ଷସ ଟୁ ବି କମ ନୁହନ୍ତି। ତ ସେଥିଲାଗି ଆମେ ଆମର ଖୁସି ଲାଗି ଆମେ ଆମର ଖୁସି ଲାଗି କୌଣସି ପଶୁ ପ ପକ୍ଷୀ ମାନଙ୍କୁ ମାରିକି ଖାଇବାଟା ଉଚିତ ନୁହଁ। ଦେଖନ୍ତୁ ଆମର ଜିଇବାର ଅଧିକାର ଅଛି। ଆମର ଜିଇବାର ଅଧିକାର ଅଛି ତ ତାଙ୍କର ବି ଜିଇବାର ଅଧିକାର ଅଛି। ଆପଣ ଏଇନା କୋଉଠି ବସିି ମୋ ସହିତ କ କଥା ହଉଥିବେ ତ ଆପଣଙ୍କୁ ମାନେ ଗୋଟେ ଲୋକଟି ଆସି କହିବ ମୁଁ ତୋତେ ବାଡେଇକି ମାରି ଖାଇବି। ତ ଆପଣଙ୍କୁ ସେଇଟା କେତେ ଦୂରୁ ଭଲ ଲାଗିବ କୁହନ୍ତୁ ମତେ?
ହଁ।
ଆପଣଙ୍କୁ ସେଟା ବି ଦୁଃଖ ଲାଗିବ ନା। ଯେଦି ବିି ସେ ଲୋକଟି ନ କହିକି ଆପଣଙ୍କୁ ମାନେ ନେଇଗଲା ଟାଣିକି। ଆପଣଙ୍କୁ କିଛି ମାନେ ଔଷଧ ଫୌଷଧ ଦେଇଦେଲା ବିଷ ଦେଇଦେଲା। ତ ଆପଣ ଯଦି ମାନେ ମରିଗଲେ ଆପଣ ଯେତେବେଳେ ମାରି ଖାଇବେ ତ ଆପଣଙ୍କୁ ସେଇଟା ଭଲ ଲାଗିବ?
ବି
ବୁଝୁଚନା।
ବିଲକୁଲ ବି ଭଲ ଲାଗେନି ବିଲକୁଲ ବି ଆଜ୍ଞା।
ହଁ ତ ମୁଁ ସେଇ କଥା କହୁଛି କି ଯଦି ଆପଣଙ୍କୁ ଭଲ ଲାଗୁନି ଆପଣଙ୍କୁ କିଏ ମାରିକି ଖାଉ ତ ଆପଣ କେମିତି ଅନ୍ୟକୁ ପଶୁ ପକ୍ଷୀ ମାନଙ୍କୁ ମାରିକି ଖାଉଛନ୍ତି।
କୁହନ୍ତୁ। କୁହନ୍ତୁ। ଦେଖନ୍ତୁ ତୁଫାନ ବାବୁ ଆପଣ ଯୋଉଠି ବି ଅଛନ୍ତି। ନାଇଁ ଶୁଣନ୍ତୁ ଆପଣ ଯୋଉଠି ବି ଠିଆ ହେଇଛନ୍ତି ତା ଆପଣଙ୍କର ସେଠି ବହୁତ ମାନେ କଲ ର ପ୍ରୋବ୍ଲେମ ହଉଛି ଯେମିତି‌କିି ଆମ ନେଟୱାର୍କ ଇସ୍ୟୁ ରହୁଛି। ତ ଆପଣ ଏକ ଭଲ ସ୍ଥାନକୁ ଆସି କଥା ହୁଅନ୍ତୁ ଯାହା ଫଳରେ ଆପଣଙ୍କ କଥାଟି ସ୍ପଷ୍ଟ ଆସିବ କାରଣ ମୋର ମୋର ମୋ ମୋବାଇଲରେ ଫୋର ଜି ପ୍ଲସ ନେଟୱାର୍କ ଚାଲିଛି ତ ମୋର ସ୍ଲୋ ହବ ନାହିଁ।
ବୁଝୁଛି ଏଥିରେ ବି ଠିକ ଅଛି ସବୁ ଯାଙ୍କର ଯୋଉଟା ଗୋଟେ ତୁ ଟା କଣ ପଦାକୁ ହଁ ଯୋଉ ମୁଁ ତ ତା ଓଡିଆର ଠିକ୍ ଜାଣିନି କଣ ଟା ତାକୁ କୁହନ୍ତି କିନ୍ତୁ ସବୁ ଏବେ ଅସୁ ଅଛି ବୁଝୁଛନ୍ତି କିନ୍ତୁ ତ ସିଏ କହ କି କଣ ଏମିତି କାହିଁକି ମଝିରେ ମଝ ମଝିରେ ଭୟ ଆପଣଙ୍କ କିଛି ଶୁଛି କିଛି ଶୁଭୁନି ଏମିତି
ହଁ ଦେଖନ୍ତୁ ଏବେ ମୋର ଶବ୍ଦ ସବୁ ସ୍ପଷ୍ଟ ଆଉଜି।
ମୁଁ ଆଜି ଖାଇଥିଲି ଭାତ ଆଉ କୁକୁଡ଼ା ମାଂଉସ। ଆପଣ କଣ ଖାଇଥିଲେ ମୁଁ ଖାଇଥିଲି ଆଜି ଆଜ୍ଞା ସନ୍ଧ୍ୟା ବେଳେ।
କୁକୁଡା ମାଂସ ଖାଇଥିଲେ ସନ୍ଧ୍ୟା ବେଳେ କୋଉଠୁ ଆଣିଥିଲେ କୋଉଠୁ ଶୁଖିଦେଇହର।
ନାଇଁ ନାଇଁ ମୁଁ ଏକ ହୋଟେଲ କୁ ଯାଇଥିଲି ଯୋଉଠିକି ମତେ ମତେ ଦେଲେ ପଇସା ମୁଁ ତାଙ୍କୁ ଦେଲି ତ ସିଏ ମତେ ଅରୁଆ ଚିକେନ ଦେଲେ ମୁଁ ଘରକୁ ନେଇ ଆସି ଖାଇ ଥିଲେ ଆପଣ ଆଜି କଣ କହିଥିଲେ ତୋଫାନ ବାବୁ।
ଏହାମୋ ଭାତ ତରକାରି ବୁଝୁଛନ୍ତି ମଧ୍ୟମ ଟାଇମ ରେ ଯୋଉଟା ନା କୁହନ୍ତି ବୁଝିଲେ। ତାପରେ ରାତିକି ଏବେ ଖାଇଲେ ଆମର ମାଛ ଛ ଛୋଟ ଛୋଟ ପିସ୍ ସବୁମିତି ସବୁ ସେଇଟା ଗୋଟେ ହେଇଥାଏ।
ହଁ ଯୋଉଟା କି ଆମର ଓଡିଆ ଭାଷାରେ କୁହନ୍ତି ମୁଡି ଘାଣ୍ଟ।
ହଁ।
ଆଜ୍ଞା ସେଟା ତ ବହୁତ ସ୍ଵାଦ ଲାଗେ କିନ୍ତୁ ମୁଁ ଏକ ଭୋଜିିକି ଯାଇଥିଲି। ଯୋଉଠିକି ମତେ ମୁଢ଼ି ଘାଣ୍ଟ ଦେଇଥିଲେ ଖାଇବାକୁ ତ ସେଠି ଚୁଙ୍ଗୁଡି ବାହାରିବା ସହିତ ମୁଢ଼ି ଘାଣ୍ଟ ଠାରୁ ଏକ ବଡ଼ ମାତ୍ରାର ବଡ଼ ମାତ୍ରାର ସ୍ମେଲ ଯାହାକୁ କି ଆମେ ଗେଣ୍ଡା କହୁ ଓଡିଆ ଭାଷାରେ
ଆପଣ ଏଥିରେ ଏଥିରେ ଓଡିଆ ହିଁ କୁହନ୍ତୁ। ଇଂଲିଶ କହିକି ଓଡିଆ କହିକି ସେମିତି କଣ ବୁଝଉଛନ୍ତି ଏଠି ଆପଣ କଣ ମାଷ୍ଟର? ଏଁ ଆପଣ ଏଠି ବୁଝଉଛନ୍ତି ଇଂଲିଶ କହିବେ ଓଡିଆ କହିବେ କଣ ମାଷ୍ଟର ଆପଣ ବୁଝାଉଛନ୍ତି।
ଆଉ କଣ ଦେଖନ୍ତୁ। ତ ମୁଁ ଯେହେତୁ ଆପଣ ମୋଠାରୁ ଜୁନିୟର ସେଥିନାଗି ମୋର ଆପଣଙ୍କୁ ଶିକ୍ଷା ଦବା ନିହାତି ଦରକାର। ଆଜ୍ଞା ତ ଆପଣଙ୍କୁ ଶିକ୍ଷା ଦେବା ଆମର ନିହାତି ଦରକାର।
ତଳେ ଶିକ୍ଷା ଦେବେ ନା ଆଉ କଣ ଏଇନା କଥା ହଉଛନ୍ତି ଏଇନା ଶିକ୍ଷା ଦେ ମୁଁ
ଦେଖନ୍ତୁ ଦେଖନ୍ତୁ ମୋର ଅଲରେଡ଼ି ଦୁଇ ବର୍ଷର ଅଭିଜ୍ଞତା ଅଛି ପାଠ ପଢେଇବାର। କାରଣ ଆପଣ ଜାଣିଥିବେ ଏ ବର୍ଷର ମାନେ ଯୋଉଠି ଭଲ ରେଜଲ୍ଟ କରିଛି ଆମର। ଟେଟ୍ରା ଏ ଡ୍ରେନ୍ ଜାଣିଥିବେ। କଲେଜ ଆପଣଙ୍କ ପାଖାପାଖିରେ
ଆପଣ ଗୋଟା କଲେଜ ରେ ପଢୁଛନ୍ତି ଆଉ ଗୋଟେ କଲେଜ କଥା କହୁଛନ୍ତି ଏଇଟା କଣ ଠିକ କରୁଛନ୍ତି ଆପଣ?
ଦେଖନ୍ତୁ ମୁଁ ପାଠ ପଢିବା ସହିତ ପଢେଇ ପଢଉଛିି। ପାଠ ପଢିବା ସହିତ ବି ମୁଁ ପାଠ ପଢେଇବା ବି ଜାରି ରଖୁଛି। ଗର୍ଦାରି ନୁହଁ ଦେଖନ୍ତୁ ମୁଁ ଯେତିକି ଜାଣିଛି ପିଲାମାନଙ୍କୁ ମୁଁ ସେତିକି କୋହୁଚି ନାକି ତାକୁ ମୁଁ ନଷ୍ଟ କରୁଚି ଆପଣ ଏଟା ମନେ ରଖ ଦେଖିବା ଦରକାର ତୁଫାନ ବାବୁ ମୁଁ ଯାହାବି କରେ ଏ ମଣିଷର ଭଲ ପାଇଁ କରେ କାରଣ ମୁଁ ହୋଉଚି ଜଗତର ନାଥ ଜଗନ୍ନାଥ କାଳିଆ ସାଆନ୍ତ। ଆପଣ ମନେ ରଖିବା ଦରକାର ମୁଁ ହୋଉଚି ଜଗତର ନାଥ ଜଗନ୍ନାଥ ମଣିମା ମୁଁ।
ଜଗନ୍ନାଥ ଜଗନ୍ନାଥ।
ମୋ ନାଁ ହୋଉଚି କାଳିଆ। ମୁଁ ଯାହାକୁ ଥରେ ଅନେଇ ଦେବି ତା ଆଖିରେ ଲୁହ ବାହାରିଯିବ।
ଆପଣ ଅନେଇ ଦେଲେ ଲୁହ ବାହାରି ଯିବ ତାହେଲେ ଆପଣ ଅନେଇଲେ ଲାଭ କଣ ଅଛି ତାହେଲେ।
ଆପଣ ଅନେଇଲେ ନୁହଁ ସେ ଲୁହ ଯୋଉଟା ବାହାରିବ ସେଇଟା ଦୁଃଖ ଲୁହ ନହଁ ସେଟା ଖୁସିର ଲୁହ କାରଣ ମତେ ଲୋକମାନେ ଦେଖି ଦେ ଏତେ ଖୁସି ଅନୁଭବ କରନ୍ତି ମାନେ ମୁଁ ସେଟା କେବେ ତୁଳନା କରିପାରେ ନା। ମତେ ମୋ ପାଖରେ ଯୋଉ ଛପାନ ଭୋଗ ଲାଗୁଚି ମୁଁ ସେଥିରେ ସନ୍ତୁଷ୍ଟ ନୁହଁ କୌଣସି ଭ କ୍ତ ଯଦି ମତେ ଦେଖିକି ମାନେ ଖୁସି ହେଇଯାଏ ମତେ ସ୍-ସବୁଠାରୁ ମୋ ପେଟ ସେତିକି ବେଳେ ହିଁ ପୁରିଯାଏ।
ଓହୋ ଏମି
ହଁ ଯେହେତୁ ମୁ ଜଗନ୍ନା ହଁ ଯେହେତୁ ମୁଁ ଜଗନ୍ନାଥ ମୁଁ ଗାଡିଆ ଆକୁଳା କହୁଛି ମୁଁ ନରନ୍ଦିର ପୋଖରୀ ପାଖରେ ବସିଲି। ବୁଝୁଛନ୍ତି ନା କାହିଁକିନା ଟିକ୍
ଆଜ୍ଞା ନରନ୍ଦି ପୋଖରୀକି ଆପଣ ଗାଡିଆ କହିଦେଲେ ନା?
ନାଇଁ ଦେଖନ୍ତୁ ଯେହେତୁ ସେଟା ମୋ ବେଳା ହଁ ଦେଖନ୍ତୁ ଆ ତ ଜଗତାର ନାଥ ଜଗନ୍ନାଥ ଯାହାଙ୍କୁ ନେଇ ଆମେ ଥଟା କରିପାରିବା ନାହିଁ କାରଣ ସେ ହୋଉଚନ୍ତି ଆମ କୋଟି ଓଡିଆର ମଉଡ ମଣି ସେ ବୁଝୁଚନ୍ତି ନା ତାଙ୍କ ଦେହ ଏବେ ଅସୁସ୍ଥ ରହି ଚ ତ ସେ ଆମର ରଥ ଯାତ୍ରା ଯେତେବେଳେ ହବ ମୁଁ ଭାବୁଚି କି ଆମେ ଟିକେ ଯିବା ବୁଲି ଆସିବା ଠାକୁରଙ୍କ ପାଖରୁ ଜଗ ଜଗନ୍ନାଥ ଜଗନ୍ନାଥ ଯେହେତୁ ସେ ଆମେ ତାଙ୍କୁ ନେଇ କିଛି ମଜା କରିପାରିବା ନାହିଁ। ବୁଝ ନା ଯାହାର କ୍ଷେତ୍ର ଶ୍ରୀକ୍ଷେତ୍ର ଯାହାକୁ ଶଙ୍ଖ ଚ ନାମରେ ଏ କୁହନ୍ତି ଏ ଯାହାର ରଥ ଗୁ ଆମର ନନ୍ଦିଘୋଷ ର ଥ ବୁଝୁଚନ୍ତି ନା ଯାହାଙ୍କ ଆଖି ଚଖାଆଖି। ଯାହାଙ୍କ ନେତ ପତିତ ପାବନ ନେତ। ସେଇ ଜଗନ୍ନାଥଙ୍କ ତଳେ ମୋର କୋଟି କୋଟି ପ୍ରଣାମ। ତ ଆଜିର ଭଜନ ସନ୍ଧ୍ୟାକୁୁ ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଚି। ଆ ଜୟ ଜଗନ୍ନାଥ ସ୍ବାମୀ ଆ ନୟନ ପଥଗାମୀ ଭବ ତୁମେ। ଜୟ ଜଗନ୍ନାଥ ସାମୀ ନୟନ ପଥ ଗାମି ଭବ ତୁମେ ଆ ତ ପ୍ରିୟ ଦର୍ଶକ ବନ୍ଧୁ ଆଜି ଆପଣଙ୍କୁ ମୋର ଭଜନ କାର୍ଯ୍ୟକ୍ରମକୁ ସ୍ଵାଗତ କରୁଚି ଆ ଏଇ ଶ୍ରୀକ୍ଷେତ୍ର ଉଁ ଉଁ ବେଳାଭୂମିରେ ମୋର ଉଁ ସଙ୍ଗୀତର ଝଙ୍କାର ଆପଣମାନଙ୍କୁ ଦେ
ସନ୍ଧ୍ୟାଟେ ଆପଣ କୋଉଠି କରୁଚନ୍ତି ଟିକେ କହିବେ କି?
ଭଜନ ସନ୍ଧ୍ୟା ଆମର ହୋଉଚି ଆଜି ଆମ୍ଭ ଗ୍ରାମ ବ୍ରା-ବାଜପୁରା ନିକଟରେ। ଏକ ଗ୍ରାମ ଅଛି ଯାହାର ନାଁ ଦୋବନ୍ଦିଆ ଗାଁର ପୋଲ ହୋଉଚି ଦୋବନ୍ଦିଆ ପୋଲ ଯାହାକୁ କି ବାଜୁପୁରା ପୋଲର ନାମରେ ନାମିତ କରାଯାଇ ତ ଆମର ସେଠି ଆଜ୍ଞା?
କେତେ ଲୋକ ଆଣୁଚନ୍ତି?
ଆମର ତ ମାନେ ସେମିତି ସଙ୍ଗୀତ କାରକ ଅଛନ୍ତି ପାଞ୍ଚଛଅ ଜଣ। ତାପରେ ଆମର ଅଛନ୍ତି ଯିଏକିି ଆମର ବଜାନ୍ତି ସବୁ ମାନେ ବାଦ୍ୟ ଯନ୍ତ୍ର ସେମିତି ଅଛନ୍ତି ପନ୍ଦର ଜଣ ତ ସବୁ ମିଶେଇକି ଆମର ଏକୋଇଶ ଜଣ। ଯେହେତୁ ମୁଁ ଆଙ୍କରିଙ୍ଗ କରେ ମତେ ମିଶେଇ ବାଇଶ ଜଣ। ଡ୍ରାଇଭର ଯେହେତୁ ଆମକୁ ନେଇକି ଆସେ ସେ ହୋଉଚନ୍ତି ତେଇଶ ଜଣ। ତାପରେ ଆମେ ମ୍ୟାନେଜର ମିଶେଇକି ଚବିଶ ଜଣ ବାସ ଆମର ଏତିକି
ଏତିକି ମାନେ ଆପଣ ଯେମିତି କହୁଛନ୍ତି ଏତିକି କଣ କମ ହେଲେଣି ଏତିକି ବହୁତ ଲୋକ ହେଲେଣି। ଆପଣ କେମିତି ଗୋଟେ ଲୋକ ଏତେ ଲୋକଙ୍କୁ ମ୍ୟାନେଜ କରିଛି। କେତେ ପଇସା ନଉଥିବେ ତାହେଲେ ଗୋଟେ ଭଜନ ସନ୍ଧ୍ୟାରେ ମୁଁ ଜାଣିପାରୁଥିବି। ବହୁତ ଆପଣ ତାହେଲେ ଅଛନ୍ତି ବହୁତ ତାହେଲେ ଓଡିଶାରେ ଆପଣଙ୍କ ନାମଧମ ଅଛି।
ହଁ ଯେହେତୁ ତ ଦେଖନ୍ତୁ ଆମ ଭଜନ ର ନାମ ହଉଛି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା।
ଆଜ୍ଞା।
ବୁଝଛ ନା? ତ ମୁଁ ସେଇ ଜଗନ୍ନାଥଙ୍କ ନିକଟରେ ମୁଁ କ୍ଷମା ମାଗି ମୋର ଆଜି ଭଜନ ସନ୍ଧ୍ୟାକୁ ଆରମ୍ଭ କରିବି। ତ ଯେହେତୁ ଭାଇ ଫୋନ କରିଦେଲେ କହିଲି ଭାଇଙ୍କ ସହିତ ଟିକେ କଥା ହେଇଯିବା। ତାପରେ ଆମେ ଭଜନ ସଂଧ୍ୟ୍ୟା ଟାକୁ ମୁଁ ଆରମ୍ଭ କରିବି।
ସାାଗରେ
ଯେହେତୁ ଆମେ ଜଗନ୍ନାଥଙ୍କୁ ନେଇକଛି ଥଟା କରିକି କାରଣ ମୁଁ ନିଜକୁ ଜଗନ୍ନାଥ ତ କହିଦେଇଛି ଯେ କି ମୁଁ ଜଗନ୍ନାଥଙ୍କ ସହିତ ତୁଳନିୟ ବି ନୁହେଁ। ବୁଝଛ ନା? ସେଇ ଜଗନ୍ନାଥଙ୍କ ନିକଟରେ ମୁଁ ଷମା ପ୍ରାର୍ଥନା କରୁଛି ଏ ପ୍ରଭୁ ଜଗନ୍ନାଥ ମତେ କ୍ଷମା କର ମୋର ବହୁତ ବଡ ଭୁଲ ହେଇଯାଇଛି। କାରଣ ମୁଁ ଏକ ରା କାଁ ନା ମୁଁ ଘରେ କାହା କଥା ମାନେ ନା।
ନାଇଁ ନାଇଁ ନାଇଁ ନାଇଁ ନାଇଁ ସେମିତି କେହି ଠିକ କଥା ଆପଣ ଭଲ ମଣିଷ କିନ୍ତୁ କେତେବେଳେ କେତେବେଳେ ପାଟିରେ କଣ ବାହାରି ଯାଏ ସେି କଣ ଆମ ହାତରେ ଅଛି। ବୁଝିିବା